କଣ କରୁଚନ୍ତି ବନ୍ଧୁ? କଣ କରୁଚନ୍ତି ବନ୍ଧୁ?
ବନ୍ଧୁ ଏଇ ଘରେ ଟିକେ ବୁଲାବୁଲି କରୁଚି ଆଉ।
ଆଜ୍ଞା ବନ୍ଧୁ।
ପଢା ପଢି ସରିଚି ଏବେ ଟିକେ ବୁଲାବୁଲି କରୁଚି ବନ୍ଧୁ ଆଉ ଆଉ ଆପଣ ବନ୍ଧୁ।
ବନ୍ଧୁ ମୋ ଦେହ ବି ଭଲ ଅଛି ଆମ ଘର ଲୋକ ସମସ୍ତଙ୍କ ଦେହ ଭଲ ଅଛି।
ଆ ବଢିଆ ଆଉ। ଶକୁଶଳ ରହିଲେ ସମସ୍ତେ ଆମକୁ ଖୁସି ଲାଗେ ବନ୍ଧୁ ଶୁଣିକି
ବନ୍ଧୁ ଆ ଆପଣଙ୍କର ଘରେ ସମସ୍ତେ ସବୁଶଳ ଅଛନ୍ତି ନା?
ହଁ ବନ୍ଧୁ ଠିକ ଅଛି।
ଆଜ୍ଞା ଆଉ ବନ୍ଧୁ ଆପଣ ବର୍ଷ ସବୁ ଭଲ ତ?
ହଁ ବନ୍ଧୁ ଠିକ।
ଆଉ କୁହନ୍ତୁ କୁହନ୍ତୁ।
ଆଉ କଣ କରୁଛନ୍ତି ବନ୍ଧୁ?
ଏହି ବଜିରୁ ବସିଥିଲୁ।
ଆଜ୍ଞା ବନ୍ଧୁ।
ହଁ।
ଆଉ ବନ୍ଧୁ ଟିକିଏ ଆସୁନାହାନ୍ତି ପଦାକୁ ଟିକିଏ ଭଲସେ କଥାବାର୍ତ୍ତା କରିବା।
ଆଜ୍ଞା ନିଶ୍ଚିନ୍ତ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
ଆଜ୍ଞା ବନ୍ଧୁ କୁହନ୍ତୁ।
ହଁ ଟିକେ ସ୍ପଷ୍ଟ ଏବେ କୁହନ୍ତୁ।
ଆଜ୍ଞା ବନ୍ଧୁ କୁହନ୍ତୁ। ଏବେ ଶୁଭୁଛି ତ ଠିକ୍ ସେ?
ହଁ, ବନ୍ଧୁ ପୁରା ସ୍ପଷ୍ଟ ଶୁଭିଲା।
ଆଜ୍ଞା ଆଜ୍ଞା।
ଆଉ?
ବନ୍ଧୁ ଆଉ କଣ ଖାଇଛନ୍ତି କଣ ଆପଣ ଆଜି?
ବନ୍ଧୁ ମୁଁ ଆଜି ଖାଇଥିଲି ଟିକେ ଟକଟକିଆ ଖାଦ୍ୟ ଖାଇଥିଲି ଆଉ। ଦହିବରା, ଆଳୁ ଦମକୁ ତାପରେ ଟିକେ ସିଙ୍ଗଡ଼ା ସହିତ ଘୁଗୁନି। ସିଏ ଯୋଉ ଅତୃପ୍ତ ଖାଦ୍ୟ ର ପରିଭାଷା ।
ଆଜ୍ଞା ନିଶ୍ଚିତ ନିଶ୍ଚିତ ବନ୍ଧୁ। ବନ୍ଧୁ କିନ୍ତୁ ସବୁବେଳେ ସେଗୁଡା ସବୁ ଖାଇବେନି ବନ୍ଧୁ।
ଠିକ ଅଛି ବନ୍ଧୁ ଠିକ ଅଛି ଆପଣଙ୍କର କଥାକୁ ଆମେ ମାନିବୁ।
ଆଜ୍ଞା।
ଆଉ ବନ୍ଧୁ ଆପଣ କଣ କରୁଛନ୍ତି?
ବନ୍ଧୁ ଏଇ ଆମେ ଏଇଠି ଖରା ଜାଣିଛନ୍ତି ତ ବନ୍ଧୁ ପ୍ରବଳ ମାତ୍ରାରେ ଖରା ହଉଛି।
ବଢ଼ି ଚାଲିଛି ତାପମାତ୍ରା ବନ୍ଧୁ, କଣ କରିବା?
ବହୁତ ବଢ଼ି ଚାଲଛିି ବନ୍ଧୁ। ଯୋଉଟା କି ବହୁତ ଖରାପ ଆମ ଜଗତ ପାଇଁ। ଆମ ଏଇଠି ସବୁ ଆମେ ଯୋଉ ପାଣି ପଶୁ ମାନେ ସମସ୍ତେ ଅଛନ୍ତି ପଶୁ, ପକ୍ଷୀ ସମସ୍ତଙ୍କ ପାଇଁ ଖରାପ ତା ସହିତ ଆମ ପାଇଁ ଖରାପ ନା। ତ ଆଜ୍ଞା ବନ୍ଧୁ, ଏବେ ଟିକେ କଣ ଦୁଇ ପ୍ରହର ବେଳକୁ ବର୍ଷା ହଉଛି ବୋଲି ବନ୍ଧୁ କୁହନ୍ତୁ ଟିକେ ମାନେ ରକ୍ଷା। ନହେଲେ ତ ମାନେ ପ୍ରବଳ ମାତ୍ରାରେ ଗରମ ହ ବନ୍ଧୁ ଏଇ ଘରେ ବସ ବସିଛୁ ବନ୍ଧୁ ଆଉ କଣ କରିବା ବନ୍ଧୁ ଆଉ।
ହଁ ବନ୍ଧୁ କଣ କରିବା ସେଇଆ ତ ସମସ୍ତଙ୍କର କଥା ଆଉ। ଆଉ ବନ୍ଧୁ ଭଲ ତ ସବୁ?
ଆଜ୍ଞା ଆଜ୍ଞା ନିଶ୍ଚୟ।
ଆଉ ବନ୍ଧୁ ଆପଣ ରୋଷେଇ କରିବାକୁ କଣ ଭଲ ପାଆନ୍ତି?
ରୋଷେଇ କରିବାକୁ ବନ୍ଧୁ ଆମେ ଅଁ ରୋଷେଇ ରେ ବନ୍ଧୁ ଆମେ ସବୁ ମତେ ବନ୍ଧୁ ସବୁ ଜିନିଷ ମତେ ଭଲ ଲାଗେ।
ବନ୍ଧୁ ଆପଣଙ୍କର କୋଉଥିରେ ରୁଚି ସବୁଥିରେ ଅଧିକା? ଆମର ଟିକେ ରୁଚି ଟିକେ ରୋଷେଇ କରିବାରେ ଅଧିକ। ସେଥିପାଇଁ ବନ୍ଧୁ ଆମେ ଆପଣଙ୍କୁ ପଚାରିଲୁ। ଆପଣଙ୍କ ଠାରୁ ଟିକେ ଜାଣିଥାନ୍ତୁ। ଓହୋଃ ଆପଣଙ୍କର ବି, ତାହେଲେ ଦି ଜଣଙ୍କ ଇଏ ମିଶୁଛି ବନ୍ଧୁ।
ଆଜ୍ଞା।
ଆଉ ବନ୍ଧୁ ଆପଣ ଟିକେ ବତଉନାହାନ୍ତି ମତେ।
ଆଜ୍ଞା ବନ୍ଧୁ ଆ
କୋଉ ଗୋଟେ ଉପରେ।
ଆପଣ କୁହନ୍ତୁ କଣ ଜାଣିବାକୁ ଚାହୁଁଚନ୍ତି?
ବନ୍ଧୁ ଟିକେ କେମିତି ମଞ୍ଚୁରିଆନ କରନ୍ତି ଟିକେ ବତେଇବେ?
ନିଶ୍ଚିନ୍ତ ବନ୍ଧୁ ନିଶ୍ଚିନ୍ତ ଆପଣ କହିବେ ଆମ ଫୁଣି ବତେଇବୁନି ନା। ବନ୍ଧୁ ଦେଖନ୍ତୁ ଆପଣ ମଞ୍ଚୁରିଆନ କରିବେ ଉଁ କୋଉଥିରେ କରିବେ ବନ୍ଧାକୋବିରେ କରିବେ ତ ଆପଣ ଗୋଟେ କାମ କରିବେ ପା ଥମେ ବନ୍ଧାକୋବି କାଟିକି ତା ଦେହରେ ଟିକେ ଲୁଣ ପକେଇକି ଆପଣ କଣ କରିବେ ନା ବନ୍ଧାକୋବି ଟିକି ସାଇଟ୍ ରେ ଟିକେ ଥୋଇଦେବେ ବୁଝିପାରିଲେ।
ଆଜ୍ଞା ଆଜ୍ଞା ବନ୍ଧୁ।
କାହିଁକି ନା ଲୁଣ ଟା ପକେଇଥିଲେ ତା ଦେହର ଯୋଉ ପାଣି ଅଂଶ ଥିବ ସେ ଏଟା ବାହାରିଚି
ବାହାରିଯିବ ଆଜ୍ଞା ବନ୍ଧୁ।
ତ ସେଇ ଜିନିଷ ଟା ବି ବି ବନ୍ଧାକୋବି କଣ ତାକୁ ସନ୍ତୁଳି ଦେଲେ ଟିକେ ନାକୁ ହେଇଯିବ କେତେ ବଡ ବନ୍ଧାକୋବି ଆଣିଲେ ବି ତ ତାକୁ ବି ଆମେ ଯଦି ଲୁଣ ପକେଇଦବା ସେଟା ମୋଉଳି ବି ଯାଏ ଆମୁକୁ ମାନେ ସେଟା ଭଲ ସେ ଧରିବା ପାଇଁ ଯାହାବି ଆମେ ତା ଦେହରେ ମାନେ ତାକୁ ଯୋଉ ବେସନ ଫେସନ ପକେଇବା କି ଯଦି ଆମେ ମକା ଗୁଣ୍ଡ ପକେଇବା ତାକୁ ସିଏ ମାନେ ଧରିବା ପାଇଁ ତାକୁ ସୁବି ଧା ହବ ବୁଝିପାଇଲେ ତ ତ ସେଥିଲାଗି ଆଗେ ଲୁଣ ପ କେଇକି ତାକୁ ଆଗେ ସାଇଡ ରେ ଥୋଇଦବା ତାପରେ ଆପଣ କାଟିଦେବେ ଯାହା ପକେଇବେ ଯେମିତି କିି କାଟିଦବେ ଆପଣ ଲଙ୍କା କାଟିଦେବେ ତାଧିଅରେ ଅଦା ରସୁଣ ଛିଙ୍କିଦେବେ। ତାଥିରେ ପକେଇବା ପାଇଁ ତାପରେ ଆପଣ ଅ ଯୋଉ ପିଆଜ ପତ୍ର ପକେଇବାକୁ ଚାହିଁବେ ଯଦି ପକେଇ ପାରିବେ ହୁଁ। ଆ ଆଜ୍ଞା ବନ୍ଧୁ ଆଉ ଯଦି ଚାହିଁବେ ଆପଣ ଅଁ କସ୍ତୁରୀ ମେଥି ବି ଟିକେ ପକେଇପାରିବେ ବନ୍ଧୁ ଆକୁ ସବୁ ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ଧଣିଆ ଗୁ ଣ୍ଡ ଆଉ ଟିକେ ମ୍ୟାଗି ମସଲା ଆଉ ବନ୍ଧୁ ଏମିତି ଗୋଲମରିଚ ଗୁଣ୍ଡ ବୁଝିପାରିଲେ ଏ ସବୁ ଟିକେ ଆଉ କ ଞ୍ଚା ଲଙ୍କା ଟିକେ ଛେଚିକି ପକେଇଦେବେ ବନ୍ଧୁ ଯଦି ଆପଣ ଅଧିକ ରାଗ ତ ଆପଣ ତ ଅଧିକ ରାଗ ଖାଆନ୍ତି ତ ସେ ଥିଲାଗି ମୁଁ ଆପଣଙ୍କୁ କଇଲି ବନ୍ଧୁ ତ ଆପଣ ଏତିକି କରସାରିଲା ପରେ ତା ଧିଅରେ ଟିକେ କନ୍ ଫ୍ଲୋର୍ ଆଜ୍ଞା ତା ଦେହରେ ମକା ଗୁଣ୍ଡ ଟିକେ ବେସନ ଟିକେ ଆଉ ଚାଉଳ ଗୁଣ୍ଡ ଯେ ଚାହିଁବେ ଆପଣ ପକେଇପାରିବେ ତାକୁ କରିଦେଇକି ତାକୁ ଭଲସେ ଗୋଳେଇ ଦେବେ। ଗୋଳେଇ ଦେଲା ପରେ ତାପରେ ବନ୍ଧୁ କଣ କରିବେ ନା ସିଏ ଗୋ ଟେ ହେଇଯିବ ବେସନ ବରା ଆମେ ଯୋଉ ପକୁଡି ଫକୁଡି ଛାଣନ୍ତି ସେଇଭଳିଆ ହେଇଯିବ। ସେଇଭଳିଆ ହେଇଗଲା ପରେ ଆପଣ ତାକୁ ଅଲଗା ସାଇଡ କରି ରଖିଦେବେ ତା ପାଇଁ ଅଲଗା ପିଆ ଜ ଆଉ ଟିକେ ମାନେ ଜୋଉ ଚାରିକଣିଆ କରିକି ପିଆଜ କାଟିଦେବେ। ଆଉ ତା ଧିଅରେ ଟିକେ ଶିମିଳା ମିର୍ଚି କାଟିଦେବେ ଆଉ କା ଟି ଦେବେ ବନ୍ଧୁ କଣ କହିଲି ଯୋଉ ଅ ଏ ଯୋଉ ଛୋଟ ଛୋଟ କରିକି ଲଙ୍କା କାଟିଦେବେ ଆଉ ତା ଥିରେ ଟିକେ ରଶୁଣ ଅଧିକ ପକେଇବେ।
ନିହାତି ନିହାତି ବନ୍ଧୁ ଠିକ ଅଛି ଆପଣ କହିଥିବାରୁ ବହୁତ ଭଲ ଲାଗିଲା।
ତ ସବୁ ଛାଣିଦବା କି ସେ ଯୋଉ ଯାହାବି ଆପଣ ଯୋଉ କରିଥିବେ ସେ ଯୋଉ ମଞ୍ଚୁରିଆନ ପାଇଁ ବନ୍ଧାକୋବି ତାକୁ ଛାଣି ଦେଇକି ରଖିଦେବେ ରଖିଦେଲା ପରେ ବନ୍ଧୁ ତାପରେ କଣ କରିବେ ନା ଆପଣ ଟିକେ ତେଲ ନେଇକି ଗୋଟେ କଢେଇରେ ତାଥିରେ ଟିକିଏ ପକେଇଦେବେ କଣ କହିଲେ ଆଗେ କଣ କରିବେ ନା ତା ଦିହରେ ଯୋଉ ଲଙ୍କା ଆଉ ପକେଇଦେବେ ତାର ଆଜ୍ଞା କଞ୍ଚା ଲଙ୍କା ଆଉ ନାଇଁ ପିଆଜ ନୁହେଁ ବନ୍ଧୁ ଆଗେ ରଶୁଣ ଟିକେ ପକେଇବେ ରଶୁଣ ଏଠେ ଟି ଟିକିଏ ଦେଖିବେ ଯେତେବେଳେ ମାନେ ଦେଖାଯିବ ସୁନେଲି ସୁନେଲୀ କଲର ଦେଖାଯିବ ମାନେ ଟିକେ ଭାଜି ଆସିବ ତାପରେ ସାଙ୍ଗେ ସାଙ୍ଗେ ପକେଇଦେବେ ପିଆଜ ନା ନହେଲେ ତ ରଶୁଣ ସୁଣ ପୋଡ଼ିଯିବ ପୂଣି ପକେଇସାରିଲା ପରେ ଏବେ ତାକୁ ତାକୁ ପକେଇ ସାରିଲା ପରେ ବନ୍ଧୁ ତା ପରେ କଣ କରିବେ ନା ଆପଣ ପିଆଜ ପକେଇ ପିଆଜ ଟିକେ ସନ୍ତୁଳି ହେଇଗଲା ପିଆଜ ଆ ତାପରେ ଟିକିଏ ନା ଆଗେ ହଁ ପିଆଜ ଆଉ ଯୋଉ ସିମିଳା ମିର୍ଚି ଦି ଟାଙ୍କ ଏକା ସହିତ ପକେଇ ଦେବେ ସେ ଦିଟା ଯାଙ୍କ ଟିକେ ଟିକେ ସନ୍ତୁଳି ହେଇଗଲା ପରେ ଟିକେ ଟିକେ ହେଇଥିବ ତାକୁ କାଇଁନା ସେଇଟା ଟିକେ ଚୋବେଇ ଖାଇଲେ ଭଲଲାଗେ ବୁଝିପାଇଲେତ।
ଓହୋ ବନ୍ଧୁ ତାହେଲେ ଠିକ ଅଛି।
ତାପରେ ହେଇଗଲା ପରେ ତାପରେ କଣ କରିବ ନା ତା ଦେହରେ ଟିକେ ଟମାଟୋ ସସ ଆ ଚିଲ୍ଲି ସସ୍ ରେଡ୍ ଚିଲ୍ଲି ସସ୍ ଗ୍ରୀନ୍ ଚିଲ୍ଲି ସସ୍ ଆଉ ସୋୟା ସସ୍ ଆଉ ଭିନେଗାର ପକେଇ ଦେବେ ମାତ୍ରା ତ ଆପଣ ରୋଷେଇ କରିଛନ୍ତି ମାନେ ମାତ୍ରା ତ ଆପଣ ନିହାତି ଜାଣିଥିବେ ବୁଝିପାରୁଚନ୍ତି ବୁଝିପାରିଲେ ବେଶୀ ପକେଇବେନି ସୋୟା ସସ୍ କି ଭିନେଗାର କାଇଁ ନା ସେଗୁଡା ସବୁ ଅଳ୍ପ ଅଳ୍ପ ଅଳ୍ପ ପଡେ ସୋୟା ସସ୍ ପକେଇଲା ବେଳେ ଭିନେଗାର ଅଳ୍ପ ଟିକିଏ ପକେଇବେ ନ ହେଲେ ସେ ପୁରା ଖଟା ଖଟା କରିଦେବ ବୁଝିପାଇଲେ ‌ଜିନିଷ ଟାକୁ ପକେଇ ସାରିଲା ପରେ ତାପରେ ତାକୁ ସେଗୁଡା ସବୁ ଭଲ ସେ ଗୋଳେଇ ଦେବେ ତାପରେ କଣ କରିବାନା ଦ ଯୋଉ ରଖିଥିବା ଆପଣ ଯୋଉ ଆଉ ମଞ୍ଚୁରିଆନ ଟା ତା ଥିରେ ପକେଇବେ ପକେଇସାରିଲା ପରେ ଆଜ୍ଞା ବନ୍ଧାକୋବି ଟା ପକୋଡାଟା କୁ ପକେଇ ସାରିଲା ପରେ ତା ପରେ ଟିକେ ଗୋଟେ ଜାଗାରେ ଗିନାରେ ଟିକେ କନ ଫ୍ଲୋର ଆଣିକି ମାନେ ଯୋଉ ମକା ଗୁଣ୍ଡ ତା ଟିକେ ପାଣି ମିଶେଇ ଦେଇକି ତାକୁ ଆପଣ ଟିକେ ଗୋଳେଇଦେବେ ଲୁଣ ପକେଇଥିବେ ମନେକରି କାଇଁ ନା ଆପଣ ତ ଜାଣିଥିବେ ସବୁ ଜିନିଷ ରେ ଲୁଣ ପଡେ ତାକୁ ତା ପରେ ସିଏ ଯୋଉ ମଞ୍ଚୁରିଆନ ଟା ପକେଇଥିବେ ସବୁ ଜିନିଷ ପକେଇ ତା ଉପରେ ଟିକେ ସେ ଯୋଉ ମକା ଗୁଣ୍ଡ ଯୋଉ ପାଣି ଟାକୁ ପକେଇଦେବେ ପକେଇଦଲା ପରେ ସେଟା ପୁରା ଏମିତି ପୁରା କାଠୁଆ କାଠୁଆ ହେଇଯିବ। ବୁଝିପାରିଲେ ତମ ସେ ଯଦି ମାନେ ଯୋଉମାନଙ୍କର ଅଧିକ ପାଣିଆ ହେଇଯାଏ ସେମାନେ ପକାନ୍ତି କିନ୍ତୁ ସେ ସେଟା ଟିକେ ପକେଇଲେ ଭଲ ଲାଗିବ ବୁଝି ହେଲା? ଭଲ ଲାଗେ ତ ପକେଇ ସାରିଲା ପରେ ହେଇଗଲା ଆପଣଙ୍କର ବନ୍ଧୁ? ମଞ୍ଚୁରିଆନ ଆଉ ଆଉ ତା ଉପରେ ଟିକେ ପକେଇଦେବେ ଏ ଯୋଉ କଣ କହିବେ ଧଣିଆ ପତ୍ର ଆଉ ସ୍ପିନ୍ ଓନିଓନ କିଛି ଟା ଆପଣ ପକେଇ ଦେବେ ଯୋଉ ପିଆଜ ଆଜ୍ଞା ପିଆଜ ପତ୍ର ଆଜ୍ଞା।
ବନ୍ଧୁ ଆପଣ କହିଥିବାରୁ ବହୁତ ବହୁତ ଧନ୍ୟବାଦ। ମୋର। ଟିକେ ଖାଇବାରେ ଅଧିକ ରୁଚି ଆପଣ ତ ଜାଣିଥିବେ? ମୋର ତ ଖାଇବାରେ ଅଧିକ ଟିକେ ରୁଚି ଥାଏ। ଭଲ ଭଲ ଜିନିଷ କରିକି। ସେଥିପାଇଁ ଆପଣଙ୍କ ଠାରୁ ଟିକିେ ଧାରଣାରେ ବୁଝିିନେଲି ଆଉ।
ଆଜ୍ଞା ନିଶ୍ଚିନ୍ତ।
ଆଉ ବନ୍ଧୁ ଆପଣ କହିଥିବାରୁ ବହୁତ ବହୁତ ଧନ୍ୟବାଦ। ମୁଁ ଆପଣଙ୍କ ଋଣ କେବେ ସୁଝିପାରିବିନି ବନ୍ଧୁ।
ନାଇଁ ନାଇଁ ବନ୍ଧୁ।
ହଁ।
ଭାବନ୍ତୁ ଆପଣ ମୋ ବନ୍ଧୁ ଆପଣଙ୍କୁ ଏମିତି କେମତି
ଏମିତି କହିଲି କାରଣ ଆପଣ ଆପଣ ବି କଷ୍ଟ କରିକି ମୋ ସହିତ କିଛି କଥା ହେଲେ ବତେଇଲେ କିଛି କଷ୍ଟରେ। ସେ ଖରାରେ ଗରମ ରେ। ଆମ ପାଇଁ କିଛି ସମୟ କାଢିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ ବନ୍ଧୁ ଆପଣଙ୍କୁ।
ହଁ ଆଜ୍ଞା ଆପଣଙ୍କୁ ବି ଆପଣଙ୍କୁ।
ଆଉ ବନ୍ଧୁ ଆପଣ ତ ନିଜେ ରୋଷେଇ କରୁଛନ୍ତି ସବୁଦିନ? ସେଥିପାଇଁ ପଚାରିଲି। ଆମର ତ ମୋ ମା କରନ୍ତି। ଆପଣ ତ ସବୁବେଳେ ରୋଷେଇ କରୁଛନ୍ତି।
ହଁ ଆଜ୍ଞା ବନ୍ଧୁ ଆପଣଙ୍କର ପସନ୍ଦ କଣ ଖାଇବାରେ?
ବନ୍ଧୁ ଆପଣ ତ ଜାଣିଥିବେ ମୋର ପସନ୍ଦ ଟିକେ ଟକଟକିଆ ଖାଦ୍ୟ ତେଲ ଜିନିଷ। ବିରିୟାନୀ ଟିକେ ହେଲା। ଏ ମଞ୍ଚୁରିଆନ ଟିକେ ହେଲା। ଏଇ ଚିଲ୍ଲି ପନିର ଟିକେ ହେଲା। ଛତୁ ଟିକେ ବେଶ ର ହେଲା।
ଆ
ଖଟା ଫଟା ଦେଇକି ଏଇ ସବୁ ପସନ୍ଦ ଆମର ଆଉ। ଆଉ ତ ପୋଡା ପୋଡି ଛେଚା ଛେଚି ଇଏ ସବୁ ପସନ୍ଦ ଆଉ।
ଆ ବିଦେଶୀ ଖାଇବାରେ ଆପଣ କଣ ପସନ୍ଦ?
ବିଦେଶୀ ମୁଁ ତ ଶାକାହାରୀ ଲୋକ ବନ୍ଧୁ।
ନାଇଁ ନାଇଁ ଶାକାହାରୀ ବିଦେଶୀ ସିଏ ଗୋଟେ କଣ?
ହଁ ଶାକାହାରୀ ବିଦେଶୀ ଖାଇବ ବନ୍ଧୁ ମତେ ଟିକେ ବନ୍ଧୁ ସାହି ପନିର ଟିକେ ଭଲ ଲାଗେ।
ଆଜ୍ଞା।
ଆଉ ଟିକେ ପନିର ବଟର ମସଲା ହେଲେ। ଏ ଚିଲି ଛତୁ ଏଇ ସବୁ ଆଉ ବନ୍ଧୁ ଆଉ। ଆଉ ଟିକେ ଷ୍ଟାର୍ଟରରେ ପନିର୍ ପକୋଡ଼ା ମସରୁମ୍ ପକୋଡ଼ା ଏଇସବୁ ଆଉ
ଆଜ୍ଞା। ବଢ଼ିଆ ବନ୍ଧୁ। କିନ୍ତୁ ବନ୍ଧୁ ଏଇଟା ମନେରଖି ଥିବେ ସବୁବେଳେ ଆକୁ ଖାଇବିନି।
ନା ବନ୍ଧୁ ନା।
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ ଆଜ୍ଞା। ଆଉ ବନ୍ଧୁ ଆଜ୍ଞ ନମସ୍କାର ନମସ୍କାର।
କହିଥିବାରୁ ରହିଲି ବନ୍ଧୁ ପ୍ରଣାମ ହଉ ବନ୍ଧୁ ରଖନ୍ତୁ।
ଆଜ୍ଞା।
ହଁ।